ହଁ ଭାଇ ଭଲ ଅଛ?
ମୁଁ ଭଲେ ଅଛି, ଆପଣ କେମ୍ତି ଅଛନ୍ତି?
ମୁଁ ମଧ୍ୟ ବହୁତୁ ବଢିଆ ଅଛି। ଆଜିର ପାଗଟା ଟିକେ ତ ବହୁତ ଭଲ ଲାଗୁଛି ନା?
ଆଜ୍ଞା, ଏତେ ଦିନ୍ ପରେ ଆଜି ଆମ-ଆମ ଆଡ଼େ ଟିକେ ଖରାର ଟିକେ ପ୍ରସ୍ଥାନ ହେଇଚି।
ଓହୋ, ହେଲେ ଆଉ ଗତ ତିନି ଦିନ ହେଲା ଧରି ତମର ସେଠାରୁ ଖାଲି ବର୍ଷା ହିଁ ହଉଥିଲା କି?
ଆଜ୍ଞା, ତମେ କେମିତି ଜାଣିଲ?
ଆରେ ମୁଁ ବା ଏବେ ଦୂରଦର୍ଶନରୁ ଖବର ପାଇଲି ଯେ ସେଠାରେ ଟିକେ ପାଗ ଏବେ ବହୁତ ଭଲ ଅଛି, ସେଥିପାଇଁ ତମକୁ ବା କଲ୍ କଲି।
ଆଚ୍ଛା-ଆଚ୍ଛା, ଆଉ ତାହେଲେ ଦୂରଦର୍ଶନରୁ ଖବର ପାଇକି ବନ୍ଧୁର ହାଲଚାଲ୍ ବୁଝିବା ପାଇଁ ନା ଆପଣ ଏଇନା ମୋତେ କଲ୍ କରିଚନ୍ତି।
ହଁ ମୁଁ କହିଲି ବନ୍ଧୁ ଆମର ବର୍ଷାରେ ଖାଲି ଏବେ ଆମେ କଥା ହଉଥିଲେ ଆ ବର୍ଷା ଖାଲି ହଉଚି ବେଲି ତୁମେ କହୁଥିଲ। ମୁଁ ଆଜି ନ୍ୟୁଜ୍ ରେ ଦେଖିଲି ତ ମୁଁ କହିଲି ଆଉ କଣ ପାଗ ସତେରେ ନା ଏମିତି ଖାଲି ଖ-ଖ
ହଁ ବନ୍ଧୁ, ଆଉ ମୁଁ କଣ କହୁଥିଲି କି ଆ ତମ ଘର ଆଡ଼େ ସବୁ ଭଲ?
ହଁ-ହଁ ସବୁ ଭ ହେଲେ ତମର ଭଲ ଅଛି ତ?
ହଁ ମୋର ବି ଦେହ ପା ଭଲ ଅଛି, କିନ୍ତୁ ଯେହେତୁ ଏଇ ତିନି ଦିନି ହବ ଆମ ଆଡେ ବହୁତ ଜୋରଦାର୍ ବର୍ଷା ହେଉଥିଲା, ଆଉ ଛାଡ଼ିବାର ନାଁ ହିଁ ନଉନଥିଲା ସେଇଥିପାଇଁ ମତେ ଟିକେ ହାଲକା ଥଣ୍ଡା ହେଇଯାଇଚି, ଆଉ କଫ ବି ନିହା ତି ବସିଯାଇଥିବ, ଯେହେତୁ ଥଣ୍ଡା ହେଇଛି ତ ସେଇଥିପାଉଁ ଟିକେ କଥା କହିବାରେ ଟିକେ ଅସୁବିଧାଟି ହେଉଚି।
ବନ୍ଧୁ ଆପଣଙ୍କ ସ୍ଥାନକୁ ଅଳ୍ପ ଟିକେ ପରିବର୍ତ୍ତନ କରିପାରିବ? କୌଣସି ପ୍ରକାର ଅସୁବିଧା ହେଲା ପରେ, ଜଣା ଅଛିି।
ହଁ ନିହାତି ନିହାତି, ଆପଣ ତ ସବୁ ବୁଝିପାରୁଥିବେ?
ହଁ।
ଆଜ୍ଞା ବନ୍ଧୁ, ଠିକ୍ ସବୁ, ଆପଣ କଣ କହୁଥିଲେ ଆଉ ଥରେ ଟିକେ କହିପାରିବେ କି?
ନାଇଁ ନାଇଁ ମୁଁ କହୁଥିଲି ଯେ, ତୁମେ କୋଉଠାରେ ଅଛ? ମୋର ଟିକେ କ କଥାବାର୍ତ୍ତା ମିଳମିଶା ହେଇପାରୁନାହିଁ।
ଆଛା ଆଛା, ମୁଁ କହୁଥିଲି କି ଆଉ ତମ ଘର ଆଡ଼େ ଦିନେ ଯିବି, ଏବେ ତ ପାଗଟା ଟିକିଏ ବଢ଼ିଆ କଲାଣି, ଆଉ ବର୍ଷା ହେଉଥିଲା ସେଇଥିପାଇଁ ଟିକେ ଟିକେ ଆଉ ଯାଇପାରୁନଥିଲି, ଏବେ ଖରା କରିବା ଉପରେ ଆସିଲାଣି, ନିହାତି ତମ ଘର ଆଡ଼େ ଯାଇକି ଟିକେ ଦେଖା ସାକ୍ଷାତ କରିଥିଲେ, କେମିତି ହେଇଥାନ୍ତା?
ହଁ ହଁ, ଏହାୟ ତ ବହୁତ ବଢିଆ ହେଇଥାନ୍ତା, ହେଲେ ମୁଁ କଣ କହୁଥିଲି କି ତମେ ଯଦି ଭୁବନେଶ୍ଵର ଆଡୁ ଆସୁଛ, ତାହେଲେ ଏକେ ଦେଖ ଦେଖି ଚାହିଁକି ଆସିବ, ସେଠାରେ ତ କେତେ ଗୁଡିଏ ପାଣି ହେଣି, ପାଣି ରାସ୍ତା ସାରାରେ ଆଣ୍ଠିଏ ଆଣ୍ଠିଏ ପାଣି।
ନା, ମତେ ତ ପହଁରା ଆସେନି।
ହେଲେ ଏ ବେ ମୁଁ ବାହାରୁ ବାହାରି ବାହାରି କଣ ଆଛି ରୋଡ ରେ ସବୁ ଜାଗାରେ ଆଣ୍ଠିଏ ଆଣ୍ଠିଏ ପାଣି, କୋଉଠି ପେଟେ ପେଟେ ପାଣି ହେଇଗଲାଣି। ତମେ ଯଦି ପହଁରା ଜାଣିଛ, ତାହେଲେ ତୁମେ ପହଁରିକି ମୋ ପାଖକୁ ଆସିପାରିବ।
ପହଁରିବାକୁ ତ ନିହାତି ହେବ କିନ୍ତୁ ମୁଁ ଯେହେତୁ ପହଁରା ଶିଖିନି, ଆଉ ଗୋଟେ ଦୁଇ ଦିନ ମଧ୍ୟରେ ତ ମୁଁ ପହଁରା ଶିଖିପାରିବିନି ଏତେ ଜଲ୍ଦି। ତ ମୋତେ ଗୋଟେ ନିହାତି, ଗୋଟେ ନୌକାର ସାହାଯ୍ୟ ନେଇକି, ମୋ ବନ୍ଧୁ ପାଖକୁ ଯିବାକୁ ପଡ଼ିବ, ଦେଖା କରିବା ପାଇଁ।
ହେଲେ ମତେ ତ ପାଣିରେ ପହଁରିବା ଆସେ। ତାହେଲେ ମୁଁ ତମ ପାଖକୁ ଭେଟ ହବା ପାଇଁ ଯାଇପାରିବି।
ହଁ ନିହାତି, ତମେ ପଳେଇ ଆସ, ତମେ ପଳେଇ ଆସ। ହେଲା, ଆଉ ମୁଁ କିଛି ବାଟ ନୌକାରେ ଯାଉଚି ତମ ପାଖକୁ ହେଲା। ଯୋଉ ଜାଗାରେ ଆମ ଦୁଇ ଜଣଙ୍କର ପରସ୍ପରର ମେଳନ ହେବ, ସେହି ଜାଗାରେ ଆମେ ଆରାମସେ ଦେଖବାର୍ ସାକ୍ଷାତ ହେଇ, ମଜାମସ୍ତି କରି, ପୁଣି ନିଜ ନିଜ ଘରକୁ ରିଟର୍ଣ୍ଣ କରିଯିବା।
ହଁ, ଏହା କଲେ ଠିକ ହବ, ହେଲେ ମୁଁ କହୁଥିଲି ଆଉ ଆମେ ଗଲେ କଣ ସବୁ ଖାଇବା?
ଆମର ଏଠି ଭୁବନେଶ୍ୱର ତ, ତମେ ଯାହା ଖୋଜିବ ତାହା ପାଇବ କିନ୍ତୁ ଯେହେତୁ ଏଇଟା ଭୁବନେଶ୍ୱର, ଆଉ ତାକୁ ଆମେ ସ୍ମାର୍ଟ ସିଟି ବୋଲି କହୁ, ନିହାତି ସ୍ମାର୍ଟ ସିଟି ଭଳିଆ, ସ୍ମାର୍ଟ ରେଟ୍ ବି ହେଇଥିବ, ତ ଆମକୁ ଟିକେ ଦାମ୍ ସହିତ ଟିକେ କମ୍ପ୍ରମାଇଜ୍
ହଁ, ଦାମ ସହିତ ତ ଆମେ ବୁଝାମଣା କରିନେବା। ଏଥିରେ କିଛି ବି ଅସୁବିଧା ନୁହଁ, ଆରେ କେଉଁଠାରେ ଦାମ ଟିକେ ଅଧିକା ରହିବ ତ, କେଉଁଠାରେ ଦାମ ଟିକେ କମ ରହିବ, ଏହା ତ ସବୁ ଜାଗାରେ ସମାନ ହେଇପାରିବ ନାହିଁ ନା?
ଆଜ୍ଞା ଆଜ୍ଞା, ମୁଁ ସେଇଟା ହିଁ କହୁଥିଲି ଆପଣଙ୍କୁ, କି ଏଠି ସ୍ମାର୍ଟ ସିଟି ଆଉ ଦେଖୁଥିବେ, ପ୍ରାୟ ବେପାରୀମାନେ ସବୁ ଗାଁରୁ ସ ନେଇକି ଆସୁଚନ୍ତି ଜିନିଷ, ଆଉ ତା ସହିତ ଭଡ଼ା ଖର୍ଚ୍ଚ ଆଉ ତାଙ୍କ ଲେବର ଖର୍ଚ୍ଚ ମିଶାଇକିନା, ତା ସହିତ ମୋଟା ରକମର ସେମାନେ ଚାର୍ଜେସ୍ ମାଗୁଚନ୍ତି, କାହିଁକି ନା, ସିଏ ବି ଗୋଟେ ବେପାରୀ, ସିଏ ବି ତାଙ୍କ ପେଟ ପୋଷଣ ପାଇଁ ନିହାତି ତାଙ୍କୁ ବି ଦି ପଇସା ଇନକମ୍ କରିବା ପାଇଁ ହବ। ନହେଲେ ତାଙ୍କ ଘର ସଂସାର କେମିତି ଚଳିବ ସେଇଥିପାଇଁ ସେମାନେ ଗାଁରୁ କମ୍ ଅଳ୍ପ ଦାମରେ। ମାଲ୍ କିଣିକି ସହରକୁ ଆସିକି ତାକୁ ଅଧିକା ରେଟ୍ ରେ ବିକୁଛନ୍ତି ଆଉ ଯୋଉଟାକି ଆମ ଭଳିଆ ମିଡିଲ୍ କ୍ଲାସ୍ ଲୋକମାନଙ୍କୁ ସେଇଟା ବହୁତ ଅଧିକା ରେଟ୍ ବୋଲି ଲାଗୁଛି।
ଆର୍ ଏହା ହେଲା ତ ବେପାରୀ ମାନଙ୍କର କାର୍ଯ୍ୟ ଧର୍ମ। ଆରେ ସେମାନେ ଯଦି ଗୋଟେ ସ୍ଥାନରୁ ସେତିକି ପଇସା ରେ ଆଣି ଯେତିକିରେ ସେ ତା କିଣିଥିଲେ। ସେତିକିରେ ହିଁ ଯଦି ସେ ବିକିଦେବେ ତାହେଲେ ତାଙ୍କର ଲାଭବା କଣ ରହିବ। ସେ ମଧ୍ୟ ତ କିଛି କାମ କରିବା ଦରକାର କି ନହିଁ। ସେଥିପାଇଁ ଏସବୁ ଅସୁବିଧା ହୋଇଥାଏ ଏବେ ଯୋଉ ପ୍ରକାର ବର୍ଷା ହଉଚି। ପନିପରିବା ଏବଂ ଫୁଲ ଫଳ ତ ଅଧିକ ସମୟ ନଷ୍ଟ ହୋଇଯାଏ। ବର୍ଷା ପାଣି ଲଗାତାର ପଡିଲେ ତେଣୁ ମୁଁ ଭାବୁଥିଲି ସେଥିପାଇଁ ପରିବାରେ ଟିକେ ଅଧିକ ହେଇଯାଇଥିବ କଣ କହୁଛ?
ନିହାତି ନିହାତି ସେଇଥିପାଇଁ ଯେହେତୁ ବର୍ଷା ହୋଉଛି କେହି ଘର ଲୋକ ବାହାରକୁ ଯିବା ପାଇଁ ନାରାଜ ଅଛନ୍ତି ବର୍ଷା ରେ ଓଦା ହେଇକି ସେଇଥି ପାଇଁ ଆଉ ବର୍ ତାହେଲେ ଗୋଟେ ଫାଇଦା ଆମର ଏଠି କଣ ନା ଯେ ଡକ୍ଟରମାନଙ୍କ ପାଖରେ ବହୁତ ଲାଇନ୍ ଲାଗିଚି ‌।
ଓହୋ ଏତେ ଏତେ ଏମିତି କେମିତି ଲାଇନ୍ ଲାଗିଛି? ଆରେ ସମସ୍ତଙ୍କୁ କଣ ଥଣ୍ଡା ଜ୍ୱର ହୋଇଯାଇଛି ନା କଣ?
ନିହାତି ତମେ ଦେଖୁନ। କିଛି ମାସ ହେଲା ବର୍ଷାର ନାମ ନିଶାନ ବିଲ୍ କୁଲ୍ ବି ଥିଲାନି। କଣ୍ଟିନ୍ୟୁସ୍ଲି ଖରା କରିଚାଲ୍ ଥିଲା ଗୋଳ ଗୋଳି କରୁଥିଲା ତା ପାଇଁ ତ ଲୋକମାନେ ସବୁ ଏସି ବି ତିରେ ରହିଲେ କେହି ଘରକୁ ବାହାର ଘରୁ ବାହାରକୁ ବାହାରିଲେନି କିଛି କଲେନି। ଯେ ଏମିତିକା ବର୍ଷା ହେଲା ଲୋକମାନେ କହିଲେ କଣ ବର୍ଷାରେ ଭି ଜିବା ଆନନ୍ଦ ନବା ଥଣ୍ଡା ହେନେ ହେବ ଯାହା ହବ ଦେଖାହବ କିନ୍ତୁ ଏଇ ଭିଜିବା ଚକରରେ ଲୋକମାନଙ୍କୁ ଥଣ୍ଡା ଜ୍ଵର ହେଇଯାଇଚି। ଆଉ ସିଜନ୍ ଯୋଉ ଚେଞ୍ଜ ହେଲା ଅଚାନକ ସେ ତା ପାଇଁ ବି ନିହାତି କିଛି ନା କିଛି ଗୋଟେ ରୋଗ ଆକ୍ରମଣ କରୁଚି ଲୋକମାନଙ୍କୁ। ସେଇଥିପାଇଁ ଏବେ ଡକ୍ଟର ପାଖରେ ବହୁତ ଭିଡ ଯେହେ ତୁ ମୋତେ କିଛି ଦିନ ତଳେ ଥଣ୍ଡା ଜ୍ଵର ହେଇଥିଲା।
ହଁ। ମୁଁ ମୁଁ ବୁଝିବାକୁ ପାଇଲି ଯେ ବନ୍ଧୁ ହ୍ୟାଲୋ ବନ୍ଧୁ। ହାଲୋ ହାଲୋ। ହାଲୋ।